ବନ୍ଧୁ। ନମସ୍ତେ ନମସ୍ତେ
କୁହ
କଣ କରୁଥିଲେ
ଏଇ ବସିଥିଲି ତମେ
ମୁଁ ବି ସେମିତି ବସିଥିଲି ଆଉ
ଆଚ୍ଛା ଏଇନା ତ ହ ଆମ ଆଡେ ବର୍ଷା ହଉଛିି ପବନ ବି ଭଲ ଲାଗୁଛି ଏତେ ଖରାରେ ଗରମରେ ବହୁତ ମୁଣ୍ଡ ବିନ୍ଧା ହଉଥିଲା। ଝାଳ ବି ଅତ୍ୟଧିକ ବହୁତ ଥିଲା ଗରମ ଯୋଗୁ ତ ଆଜି ଟିକେ ବର୍ଷା ପାଇଁ ଅ ବହୁତ ଥଣ୍ଡା ଲାଗୁଛି ଭଲ ଲାଗୁଛି ଆଜି ପାଗ ଟିକେ।
ହଁ ଆମ ଆଡେ ବି ସେଇଆ ଆଜି ବି ବର୍ଷା ସବୁଠିକ ହେଲେ କିନ୍ତୁ ବର୍ଷା ହେଲାନି। ତୁ ଏବେ ବହୁତ ଜୋରସେ ପବନ ଦଉଛି ଥଣ୍ଡା ବି ଲାଗୁଛି।
ହଁ ଟିକେ ଥଣ୍ଡା ପବନରେ ବସ ତ ଟିକେ ଭଲ ଲାଗିବ। କାହିଁକିନା ବହୁତ ଗରମ ହଉଛି ନା।
ବହୁତ ଗରମ ସବୁ ବର୍ଷଠୁ ଏଇ ବର୍ଷ ତ ବହୁତ ଗରମ।
ହଁ ହଁ। ଆଉ କଣ କୁହ?
ହଉ ଆ ଆଉ କଣ? ଆଉ ତମ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି। ମତେ ବହୁତ ଇଚ୍ଛା ମାନେ ମତେ ବହୁତ ଇଚ୍ଛା। ଛା ବେଳେ ବେଳେ ମୁଁ ଯେତଳେ ଫାଙ୍କା ବସିଥାଏ ମତେ ପୁସ୍ତକ ପଢିବା ଲାଗି ବହୁତ ଇଚ୍ଛା ହୁଏ ତ ଆମେ ଜାଣିବା ପୁସ୍ତକ ପଢିବାର ଉପକାରିତା ପରେରେ ଅ କଣ? ଜାଣିବା।
ହଁ ହଁ ଜାଣିବା।
ଆଚ୍ଛା ଆଉ ମୋର ଯେତେବେଳେ ଛୁଟି ଥାଏ ନା ମୁଁ କଣ କରେ ନା ମୋର ପୁସ୍ତକ ପଢ଼େ ଆଉ ତୁମେ?
ହଁ ମୁଁ ବି ପଢେ ମତେ ବେଶୀ ଗପ ବହି ପଢିବାକୁ ଭଲ ଲାଗେ।
ଆଚ୍ଛା ଆଚ୍ଛା ହଁ ଗପ ବି ଭଲ ଲାଗେ ଶୁଣିବା ଲାଗି ଆଉ ମତେ ଟିକେ ଉ ଆଉ ମୁଁ ଟିକେ ଭଲ ଭଲ ମାନେ ମହାନ ବ୍ୟକ୍ତିଙ୍କର ଯୋଉ ସବୁ ତାଙ୍କ ଉପରେ ଜାଣିବା ତାଙ୍କ ଉପରେ ଲେଖା ଥିବା ପୁସ୍ତକ ତାଙ୍କ କର୍ମ ତାଙ୍କ କାମ। କେମିତି ଥିଲା ସେମାନେ କେମିତି ଆମ ଦେଶ ଦୁନିଆ ପାଇଁ ଲଢିଥିଲେ ଅ ସେଗୁଡା ଜାଣିବାକୁ ମତେ ବହୁତ ଭଲ ଲାଗେ।
ଠିକ କଥା ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର। ଏଥିରୁ ଆମେ ନୂଆ ନୂଆ କଥା ଜାଣିପାରୁ ଶିଖି ବି ପାରୁ।
ତୁମେ କେଉଁ ପୁସ୍ତକ ଅଧିକ ପଢ଼ିବାକୁ ପସନ୍ଦ କର?
ମୁଁ ଜୀବନି ଗଳ୍ପ ପ୍ରେରଣାଦାୟକ ପୁସ୍ତକ ପଢିବା ବହୁତ ଭଲ ପାଏ।
ହଁ ମୁଁ ଯେମିତି କହିଲିନି ଆମ ମୋ ମୁଁ କିନ୍ତୁ ଟିକେ ମହାନ ବ୍ୟକ୍ତି ବ୍ୟକ୍ତିଙ୍କ ଜୀବନୀ ଉପରେ ପଢି ସେମତି ମହାନ ବ୍ୟକ୍ତିଙ୍କ ଜୀବନ ଉପରେ ପଢିଲେ ଆମେ ତାଙ୍କ ସଂଘର୍ଷ ସଫଳତା ବିଷୟରେ ଜାଣିପାରୁ।
ହୁଁ। ଅ ହଁ ଏହା କୁହ ଏହା ଜୀବନରେ ଆଗକୁ ବଢେଇବା ପାଇଁ ପ୍ରେରଣା ମଧ୍ୟ
ହଁ ହଁ ହଁ ଆଜିିକାଲି ଯୋଉ ଯୁବକ ଯୁବତୀ ମାନେ କଣ କରୁଛନ୍ତି ନା ଅଧିକ ସମୟ ଅ ବିତାଉଛନ୍ତି ଅ ଫୋନ ମୋବାଇଲରେ ପୁସ୍ତକ ପଢ଼ିବାର ଅଭ୍ୟାସ କମି ଯାଉଛି ସେଥିପାଇଁ ଆମେ ପ୍ରତିଦିନ ଅତି କମ୍ କମ ରେ ତିରିଶ ମିନିଟ୍ ପୁସ୍ତକ ପଢ଼ିବା ଉଚିତ୍।
ମୁଁ ଏଥର ଭାଷା ଏଥର ଆମେ ଭାଷା ଜ୍ଞାନ ଶବ୍ଦ ଭଣ୍ଡାର ଏବଂ ଚିନ୍ତା ତ ସବୁ ବୁଦ୍ଧି ପାଏ।
ହଁ ହଁ ନିଶ୍ଚୟ ଠିକ କଥା କହିଲ ଏ ଏକ ଭଲ ପୁସ୍ତକ ଆମର ସତ୍ୟ ବନ୍ଧୁ ବି ହେଇପାରେ ଆମକୁ କିଛି ସେ ଶିକ୍ଷା ବି ଦେଇଥାଏ ଯୋଉଥିପାଇଁ ଆମେ ଆଗକୁ ବି ଏ ଯିବାକୁ ଆମକୁ ସାହାଯ୍ୟ କରାଏ।
ହୁଁ ଆଜି ଆଲୋଚନାରୁ ବୁଝିଲି ଯେ ପୁସ୍ତକ ପଢିବା ଏକ ଉତ୍ତମ ଅଭ୍ୟାସ।
ହଁ ହଁ ଠିକ ଏହା ଆମ ଜୀବନକୁ ଆଲୋକିତ ବି କରିଥାଏ।
ପୁସ୍ତକ ପଢିବା ଜ୍ଞାନ ବୁଦ୍ଧି ଓ ବ୍ୟକ୍ତିତ୍ୟର ବିକାଶ କରେ।
ହଁ ଆମେ ଏଥିରୁ କଣ ଶିଖିବା ପାଇଲେ କି ପୁସ୍ତକ ପଢିବାର ଉପକାରିତାରୁ ଆମକୁ ଆମେ ଆମେ ସେଥିରୁ ଜ୍ଞାନ ପାଇଥାଉ ଆଉ ଉ ବୁଦ୍ଧି ଆମର ହେଇଥାଏ ଆମ ବ୍ୟକ୍ତିତ୍ୱର ବିକାଶ ବି ହେଇଥାଏ ଆମ ଜୀବନ ଶୈଳୀକୁ ଉ ବହୁତ ବହୁତ ଭଲ ବାଟରେ ହିଁ ନେଇଥାଏ ଆଉ ଜାଣିଛ ଆମ ଗାଁରେ ଏଇନା ରକ୍ତ ଦାନ ଚାଲିଛି ଆଉ ରକ୍ତଦାନ କଣ ମାନେ ବିଷୟରେ ଆମେ ଟିକେ ଆଲୋଚନା କରିବା।
ହଁ ନିଶ୍ଚୟ।
ହଁ ରକ୍ତଦାନ ହେଉଛି ଏକ ଗୋଟେ ମହାନ କାର୍ଯ୍ୟ ଏହା ଦ୍ୱାରା ଅନେକ ଲୋକଙ୍କ ଜୀବନ ବି ବଞ୍ଚି ଯାଇଥାଏ।
ଠିକ କହିଲ ଦୁର୍ଘଟଣା ଅପରେସନ କିମ୍ବା ଗୁରୁତର ରୋଗ ସମୟରେ ରକ୍ତର ଆବଶ୍ୟକ ପଡେ।
ହଁ ସେଇ ସମୟରେ ରକ୍ତଦାତାଙ୍କ ଦ ରକ୍ତ ଜଣେ ରୋଗୀ ପାଇଁ ଜୀବନ ସଦୃଶ ହୋଇଥାଏ।
ଅନେକ ଲୋକ ଭାବନ୍ତି ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯାଏ ଏହା କି ସତ।
ହଁ ନା ଏଇଟା ସତ ନୁହେଁ ସୁସ୍ଥ ବ୍ୟକ୍ତି ରକ୍ତଦାନ କଲେ ସାଧାରଣତଃ କୌଣସି କ୍ଷତି ହୁଏ ନାହିଁ କିନ୍ତୁ କିଛି ଦିନ ମଧ୍ୟରେ ଶରୀରରେ ରକ୍ତ ଅଭାବ ପୂରଣ କରିଦିଏ ଅ ଯେମିତି ଆମେ ଦେଖିଛନ୍ତି ଓ ଅ ଓ ନେଗେଟିଭ ଗୋଟେ ଆମେ ଜାଣିଛନ୍ତି। ତାର ବହୁତ ତ ଆମର ବହୁତ ପ ଅଳ୍ପ ଲୋକ ସେଇ ରକ୍ ତ ଅ ରେ ମାନେ ସେଇ ଅ ମାନେ କଣ ସେଇ ଓ ନେଗେଟିଭ ର ହେଲା କି ଏ ବି ନେଗେଟିଭ ଟିବ ର ଲୋକମାନେ ବହୁତ କମ୍।
ରକ୍ତଦାନ କରିବା ପୂର୍ବରୁ କଣ ଧ୍ୟାନ ରଖିବା ଉଚିତ।
ତ ସେ ସେମାନଙ୍କ ଉ ସେଇ ଲାଗି ସେଇ ରକ୍ତକୁ ଆମେ ସଗହ କରିବା ଉଚିତ ଆଉ ସୁସ୍ଥ ଲୋକ ମାନେ ହିଁ ଆମେ ମାନେ ରକ୍ତଦାନ କରିପାରିବା ଯଦି ଦେହ ଭଲ ନାହିଁ ଯଦି ଦେହରେ ରକ୍ତର ହୀନତା ଦେଖା ଯାଉଛି ତ ସେଠି ଆମେ ରକ୍ତ ଦାନ କରି ପାରିବା ନାହି ଡକ୍ଟରଙ୍କ ପରାମର୍ଷ ନେଇ ନିଜର ଉ ସବୁ ସଠିକ ଅ ଥାଇ ତାପରେ ଆମେ ରକତ ଦାନ କରିପାରିବା।
ରକ୍ତଦାନ ଦ୍ଵାରା ସମାଜକୁ କଣ ଲାଭ ମିଳେ?
ଏହା ମାନବିକତା ସହଯୋଗ ଓ ସାମାଜିକ ଦାୟିତ୍ୱବୋଧକୁ ବଢ଼ାଏ ଆବଶ୍ୟକତା ସମୟରେ ରକ୍ତ ଉପଲବ୍ଧ ହେବାରେ ସାହାଯ୍ୟ କରେ ଆଉ ର ଆଉ ଜାଣି ରଖ ରକ୍ତଦାନ କରିବା ପୂର୍ବରୁ କଣ ଧ୍ୟାନ ରଖିବା ଉଚିତ ଜାଣିଛ?
କଣ?
ଅ ରକ୍ତଦାତା ସୁସ୍ଥ ଥିବା ଦରକାର ଯେମିତି ମୁଁ କହିଲି ପଯ୍ୟ ପର୍ଯ୍ୟାପ୍ତ ବିଶ୍ରାମ ନେଇଥିବାର ଦରକାର ଆଉ ଡକ୍ଟରଙ୍କ ପରାମର୍ଶ ମାନିବା ଉଚିତ।
ହଁ ସତରେ ରକ୍ତଦାନ ଏକ ଛୋଟ ପଦକ୍ଷେପ ହେଲେ ମଧ୍ୟ ଏହା କାହାର ଜୀବନ ବଞ୍ଚେଇ ପାରେ।
ହଁ ନିଶ୍ଚୟ ନିଶ୍ଚୟ ସେଥିପାଇଁ ଯୋଗ୍ୟ ଓ ସୁସ୍ଥ ବ୍ୟକ୍ତି ମାନେ ରକ୍ତଦାନ ପାଇଁ ଆଗେଇ ଆସ୍ ଉଚିତ୍। ଆମ ଗାଁ ରେ ଯୋଉ ରକ୍ତଦାନ ହଉଛି ବହୁତ୍ ଲୋକ ବି ରକ୍ତଦାନ କରୁଛନ୍ତି ଆଉ ସେଥିରୁ ବି ବହୁତ୍ ଉପକାରିତା ହେଇପାରୁଛି ଯୋଉମାନେ ରକ୍ତ ପାଉନାହାନ୍ତି ତ ତାଙ୍କ ରକ୍ତ ସେଠି ଲାଗି ପାରୁଛି ବହୁତ୍ ଦୁର୍ଘଟଣାରେ ବହୁତ୍ ଲୋକ ରକ୍ତ କୁ ମାନେ ରକ୍ତ ଦେହରୁ ପଲଉଛି ଯଉଥିପାଇଁ ରକ୍ତ ଅଭାବ ବି ରହୁଛି ତ ଆମେ ରକ୍ତଦାନ କରିବା ଦ୍ଵାରା ଆମକୁ ଠିକ୍ ସମୟରେ ଆମକୁ ରକ୍ତ ସଠିକ୍ ମାନେ ମିଳି ଥାଇ ପାରେ।
ହଁ ଆଜିର ଆଲୋଚନା ରୁ ଆମେ ଅନେକ କିଛି ଶିଖିବାକୁ ମିଳିଲା।
ହଁ ମତେ ବି ବହୁତ୍ ଭଲ ଲାଗିଲା। ଅଁ ଧନ୍ୟବାଦ ବନ୍ଧୁ ରକ୍ତଦାନ ଆଉ ଆମେ ଜାଣିଲେ କି ରକ୍ତଦାନ ହଉଛି ମହାଦାନ ଆପଣଙ୍କର ଅଳ୍ପ ରକ୍ତ କାହାର ଜୀବନ ବି ବଞ୍ଚେଇ ଦେଇପାରେ। ଆଉ କଣ କୁହ ଆଉ ତୁମର ଦେହ ଠିକ୍ ଠାକ୍ ଅଛି ତ?
ଠିକ୍ ଅଛି ଆଉ।
ହଁ ଦେହର ଯତ୍ନ ନେଉଥିବ ଯେହେତୁ ଖରା ଦିନ୍ ନ ଥକା ଲାଗୁଥିବ ଗରମରେ ବହୁତ୍ ଘିମୀର ହଉଥିବ ତାର ବି ଘରୋଇ ଚିକିତ୍ସା କରିବ ଆଉ ଉଁ ବର୍ଷା ବି ଏଇନା ବର୍ଷା ବି ହଉ ଚି ଆମର କାଳବୈଶାଖୀ ହଉଚି ତ କାଳବୈଶାଖୀ ରେ ସତର୍କ କରି ରହିବ ଆଉ ବୟସ୍କ ଲୋକମାନ ଙ୍କୁ ସତର୍କତା କରେଇବ।
ହଁ ବନ୍ଧୁ ନିଶ୍ଚୟ।
ହଁ କାହିଁନା କାଳବୈଶାଖୀ ସମୟରେ ଆମର କୁଅ କୁଆପଥର ମାଡ଼ ରହୁଛି ସେଥିପ୍ରତି ସତର୍କ ରହିବ ଆଉ ଆଉ ଘଡ଼ଘଡ଼ି ସେଇ ଟାଇମ୍ ରେ ବାହାରକୁ ଯିବ ନାହିଁ।
ଏବେ ବି ଯୋଉ ବର୍ଷା ହଉଛି ନା ବହୁତ ଜୋରୋ ସ୍ ସେ ବି ଘଡ଼ଘଡ଼ି ଦଉଚି।
ହଁ ସେଥିଲାଗି ସେଇ ସମୟରେ କୌଣସି ବିଦ୍ୟୁତ୍ ର ଉପଯୋଗ କରିବ ନାହିଁ।
ଚାଳ ଘରେ ବି ରହିବା ଅଛି ନାହିଁ। ଗଛ ମୂଳେ ବି ରହିବା ନାହିଁ।
ହଁ ହଁ ଆଉ ତୁମ ଫାଙ୍କା ସମୟରେ ତୁମର ଘରେ ଯୋଉ ଜେଜେ ଜେଜେମା ଅଛନ୍ତି ତାଙ୍କର ସେବା କରୁଥିବ ତାଙ୍କୁ ମୋଡ଼ି ଘସିି ଦଉଥିବ ଆଉ ତାଙ୍କ ସହିତ ଟିକେ ସମୟ ବିତେଇଲେ ତାଙ୍କ ମନ ଟିକେ ଖୁସି- ଖୁସି ରହିବ ଆନନ୍ଦ ରହିବ ଯୋଉଟା କି ଉ ଆଉ ଟିକେ ଆଗକୁ ନେଇଯିବ ତାଙ୍କ ବୟସ ବଞ୍ଚିବା ଲାଗି ମନସିନା ଖୁସି ରହିଲେ ଆମେ ଆଗକୁ ଆଗକୁ ଆମ ଆମେ ନିରୋଗ ରହିବା।
ହଁ ନିଶ୍ଚୟ ବନ୍ଧୁ ଆଉ ବନ୍ଧୁ ଏଥରକ ରଜରେ କୁଆଡ଼େ ଯିବା ହଉଛି ବୁଲିବା।
ହଁ ରଜରେ ତ ନିଶ୍ଚୟ ବୁଲିବାକୁ ଯିବୁ ମୋର ଗାଁରେ ଯୋଉମାନେ ସାଙ୍ଗ ଅଛନ୍ତି ବନ୍ଧୁ ଅଛନ୍ତି ତାଙ୍କ ସହିତ ମୁଁ ବୁଲେ ଆଉ ମୁଁ ଡ୍ରେସ୍ ବି ଆଣିନି ଡ୍ରେସ୍ ଆଣିବାକୁ ଯିବି ଆଉ ଆମ ରଜ ତ ହଉଛି ଆମର ଓଡ଼ିଶା ଓଡ଼ିଶା ରେ ପ୍ରସିଦ୍ଧ ଉଁ ର ରଜ ଗୋଟିଏ ଆମର ପ୍ରମୁଖ ଗଣ ପର୍ବ। ବୟକୁ ସମସ୍ତେ ଆନନ୍ଦର ସହିତ ଆମ ଗ୍ରାମରେ ପାଳନ କରନ୍ତି।
କିନ୍ତୁ ବେଶୀ ରଜକୁ
ପାଳନ କରାଯାଏ?
ହଁ ଆମ ଆଡେ ତ ଚାରି ଦିନ। ତମ ସେପଟେ ସଜବାଜ ସଜବାଜ ପହିଲି ର ରଜ
ହଁ
ରଜ ସଂକ୍ରାନ୍ତି ଶେଷ ରଜ ଶେଷ ରଜ ଆମ ଏପଟେ କୁହନ୍ତି ଆଉ ଗୋଟେ ଅଛି ବାସୁମତୀ ଗାଧୁଆ ହଁ।
ପର୍ବର ବିଶେଷତା କଣ କହିଲ ଆମେ ମାନେ ଏଇ ସମୟରେ ଯୋଉ ଧରିତ୍ରୀ ମାତା ରଜସ୍ୱଳା ହେଇଥାନ୍ତି। ହଁ ବୋଲି ବିଶ୍ୱାସ କରାଯାଏ। ତ ସେଥିପାଇଁ ଚାଷ କାମ ଏବଂ ମାଟି ଖୋଳିବା କାମ ବି ବନ୍ଦ ରହେ ସେଇଟା ସମୟରେ ଆଉ ଖାସ କରିକି ତ ଝିଅ ମାନଙ୍କର ତ ରଜ ପର୍ବରେ ବେଶୀ ଆନନ୍ଦ ଆଉ କାହିଁକିନା ନୂଆ ପୋଷାକ ଝିଅବୋହୂ ମାନେ ନୂଆ ପୋଷାକ ପିନ୍ଧନ୍ତି ଲୁଡୁ ଆମ ଘରେ ଲୁଡୁ ଆମେ ଖେଳୁ ତାସ ଖେଳୁ ଦେଖିବ ଲୋକମାନେ ତାସ ଖେଳୁଥିବେ ଡୋଳି ବି ଖେଳୁଥିବେ ଆଉ ଗୀତ ଗୋଟେ କିଛି ଆୟୋଜନ ହୋଇଥାଏ ଗାଁ ରେ ଗୀ ଗୀତ ଗାଇବା ନାଚ ଯିବା ହଉ ଆଉ ବିଭିନ୍ନ ପ୍ରକାର ପିଠା ହୋଇଥାଏ। ତମ ଘରେ କଣ କଣ ପିଠା ହୁଏ ରଜରେ?
ଆମର ତ ବେଶୀ ପୋଡପିଠା ତ ମେନ୍ ରଜରେ।
ଆଚ୍ଛା ଆଚ୍ଛା। ଆମ ଘରେ ପୋଡ଼ ପିଠା ହୁଏ ଚକୁଳି ପିଠା ବି ହୁଏ ଆରିସା ପିଠା ବି ହୁଏ ମଣ୍ଡା ପିଠା ବି ହୁଏ।
କାକରା ପିଠା ବି ହୁଏ।
ହଁ ତୁମେ ଜାଣିଚି କେମିତି କଣ ପିଠା ପ୍ରସ୍ତୁତ କରାଯାଏ ଆମେ ପୋଡ ପିଠା କେମିତି କରନ୍ତି ତମେ ଜାଣିଛ କି?
ପୋଡ ପିଠା ଠିକ ସେ ଜାଣିନି କିନ୍ତୁ ଟିକେ ଟିକେ ଜାଣିଚି ବି
ଆଉ ଜାଣିବାକୁ ଚାହୁଁଚି କି ମୁଁ ତୁମକୁ ବତେଇବି ତୁମେ ଏଇଥର ଠିକ ରଜରେ ସେମିତି କରିବ। ଆଚ୍ଛା ପୋଡ ପିଠା ଆମେ କେମିତି କରି ମାନେ ଆମେ କିଛି ଚାଉଳ ଆଣିବା। ଆଉ ବିରି ଡାଲିକୁୁ ଆଣିବା ତାକୁ ଭି ଜେଇକି ତାକୁ ବାଟି ଘୋଳ ତିଆରି କରିବା ବୁଝିଲ। ସେଥିରେ ଆମେ ଗୁଡ଼ ହଁ ଦେବା ଆଉ ନଡିଆ କୋରା ଦବା ଆଉ ଗୋଲମରିଚ ଗୁଣ୍ଡ ଟିକେ ଅଳ୍ପ ମିଶେଇବା ସ୍ଵାଦ ଅନୁଯାୟୀ ଆଉ ସେଇ ଯୋଉ ଘୋଳକୁ ଏକ ପାତ୍ରରେ ଢାଳିକି ଧୀରେ ଧୀରେ ତାକୁ ପୋଡିବା ଠିକ ଅଛି ତାର ବାହାର ପଟ ଯେତେବେଳେ କଳା ବାଦାମୀ ରଙ୍ଗର ହେଇଯାଏ ସେତେବେଳେ ଆମ ପୋଡ ପି ଠାଟା ପ୍ରସ୍ତୁତ ହୋଇଥାଏ ଏଇ ପ୍ରଣାଳୀରେ ତମେ ଚେଷ୍ଟା କରିବ ତୁମ ମାଙ୍କୁ ବି କ ପଚାରିବ ମା ଯାହା ଜାଣିଥିବେ ତୁମକୁ ବତେଇବେ ତମେ ଶିଖ ମାଙ୍କଠୁ ବି ରୋଷେଇ ଶିଖିବ ଭଲ ଲାଗିବ ରୋଷେଇ ବି ଶିଖିଲେ କେମିତି ଆମେ ପୋଡ ପିଠା କରିବା ଯେହେତୁ ଆମେ ଓଡିଆ ଘରର ଆମେ ପିଲା ଆମେ ଓଡିଆର ପରମ୍ପରା ଆଉ ସଂସ୍କୃତିକୁ ଜାଣିବା ଆବଶ୍ୟକ।
ଠିକ କଥା। ମୁଁ କିଛି କିଛି ଶିଖିଛି ଚକୁଳି ପିଠା ବି ଶିଖିଚି।
ହଁ ଚକୁଳି ପିଠା ତ ମତେ ବହୁତ ପସନ୍ଦ ତୁମକୁ ପସନ୍ଦ ନା?
ମତେ ବୋହୁତ ପସନ୍ଦ ପୁରା ପତଳା ରେ ହେଇଥିବ ଆଉ ମଟର ତରକାରୀ ସାଙ୍ଗରେ। ଖାଇବାକୁ ବହୁତ ଭଲ ଲାଗେ ମତେ।
ହଁ ହଁ। ଆମର ବି ଆଜି ରାତିକୁ ବି ମୁଁ ଚକୁଳି ପିଠା ଖାଇବି ଚକୁଳି ପିଠା ଆଉ ଆଳୁ ଭଜା ଖାଇବି ମତେ ତ ବହୁତ ପସନ୍ଦ ଚକୁଳି ପିଠା।
ଆଉ ମତେ ବି ପରଟା ବି ବନେଇ ଆସେ ମତେ ପରଟା ସାଙ୍ଗରେ ଆଳୁ ଭଜା ଖାଇବାକୁ ଭଲ ଲାଗେ।
ଆଉ ତମେ ରାତିରେ କେତେବେଳେ ତମେ ଶୋଉଚି?